ହଁ ଆଜ୍ଞା କୁହନ୍ତୁ କଲ ଟା ଡିସ୍ କନେକ୍ଟ ହେଇଗଲା ହଁ ହଁ।
ତ ଠିକ୍ ଅଛି ଆମେ ଆଜି ପରସ୍ପର ଆମର ବାଲ୍ୟ ଜୀବନ ବିଷୟରେ କଥା ହବା। ସାଧାରଣତଃ ବାଲ୍ୟ ଜୀବନ ବହୁତ ଆଦରରେ କଟିଥାଏ। ବହୁତ ସ୍ମରଣୀୟ ହେଇଥାଏ। ଯାହାକି ମଣିଷ ଆଜୀବନ ମନେ ରଖେ ହଁ କି ନାଇଁ ଆଜ୍ଞା। ଆପଣ ବି ଆଜି ବାଲ୍ୟ ଜୀବନ କୁ ବାରମ୍ବାର ମନେ ପକଉଛନ୍ତି ଓହ ସେଇ ସମୟ ଭାରି ଭଲ ଥିଲା। ସାଙ୍ଗମାନଙ୍କ ମେଳରେ ଖେଳିବା ବୁଲିବା ସ୍ଵାଧୀନତାର ସହିତ କାମ କରିବା। ପ୍ରାୟତଃ ସମ ତ ବ୍ୟକ୍ତି ବିଶେଷ ନିଜ ନିଜର ପିଲାଦିନକୁ
ହଁ ପିଲାଦିନ ଗୋଟେ ସ୍ମରଣୀୟ ଦିନ ଆଉ। ସେ ଦିନ ସବୁବେଳେ ମନରେ ମନେ ପଡିବ ଆଉ।
ନିଶ୍ଚିତ ଭାବରେ ତ ଆଜ୍ଞା ଆମେ ଆଜି ପରସ୍ପରକୁଟ ଏମିତି ଘଟଣା କହିବା ସେ ଛୋଟ ବେଳର ଯୋଉଟା ଆମେ ଭୁଲି ପାରୁ ଆମର ଆପଣା ଛାଇ ମନେ ପଡିଯାଏ।
ହଁ
ଅ ତ ଠିକ ଅଛି ପ୍ରଥମେ ଆପଣ ଅସ୍ୱୀକାର କରନ୍ତୁ କା ଆପଣ ଆଜି ଯାଏ ମନେ ରଖିଛନ୍ତି। ଛୋଟବେଳେ ଏମିତି କିଛି ଘଟଣା ଘଟିଥିଲା ଯୋଉଟାକୁ ଆଜି ପର୍ଯ୍ୟନ୍ତ ମନେ ରଖିଛ।
ହଁ ଛୋଟବେଳେ ମିଛ କହିକି ଟିଉସନ ବନ୍ଦ କରିଦେଇଥିଲି।
ଆଚ୍ଛା।
ଅ ଟିଉସନ୍ ସନ୍ଧ୍ୟାରେ ଟିଉସନ୍ ଯାଏ। ତ ସେତେ ସେତେବେଳେ ଖେଳକୁ ବେଶୀ ପ୍ରାୟୋରିଟି ଯେହେତୁ ଘରେ ସବୁବେଳେ ପାଠ ପାଠ ହୁଅନ୍ତି ଆମେ ପିଲା ହିସାବରେ ଖାଲି ଖେଳିବା ପାଇଁ ମନ ହୁଏ। ତେଣୁ କୌଣସି ଗୋଟେ ଖେଳ ପାଇଁ ମୁଁ ଘରେ ଆସି କହିଲି ଯେ ଟିଉସନ ହବନି ଛୁ ଇ ଅଛି ସାର ନାହାନ୍ତି।
ଆଜ୍ଞା।
ତ ଗୋଟେ ଦିନ ଗଲା ପୁଣି ସେକେଣ୍ଡ ଦିନ ବି ସେଇ ରୋଲ ଥାର୍ଡ ଦିନ ବି ସେଇ ରୋଲ। ସେମ ରୋଲ ଏମିତି ଚାଲିଲା ସବୁବେଳେ ଆସିିକି ଘରେ ମି ମିଛରେ କହିକି ରହିଯାଏ। କିଛି ସମୟ ବାହାରେ ବି ଦେଇ ଦିଏ ଟ୍ୟୁସନ ଯିବା ସମୟରେ ପୁଣି ପନ୍ଦର ମିନିଟ୍ ଅଧଘଣ୍ଟା ପରେ ଆସିକି କହିବି ନାଇଁ ଟିଉସନ ହେଲାନି ସାର୍ ନାହାନ୍ତି। ଏମିତି ଚାରି ପାଞ୍ଚ ଦିନ ହେଲା ପରେ ମୋର ଜଣେ ସାଙ୍ଗ ଆମ ଘର ପାଖରେ ଠିଆ ହେଇକି ବଡ ପାଟିରେ କହିଲା ତୁ ଟ୍ୟୁସନ କାଇଁ ଯାଉନୁ? ସାର୍ ତୋ କଥା ପଚାରୁଥିଲେ। ପଚାରୁଥିଲେ।
ଆଜ୍ଞା।
ବାପା ମୋ ପାଖରେ ଠିଆ ହେଇଥାନ୍ତି।
ଆଜ୍ଞା।
ହେଲା ପାହାର ଯେ ଆଉ ଭୁଲି ହେଲାନି।
ନିଶ୍ଚିତ ଏବେ ବି ମନେ ଅଛି। ।
ଓହୋ ଓହୋ।
ଯାହା ହଉ ଗୋଟେ ବଢିଆ ସ୍ମରଣୀୟ ଦିନ କଥା କହିଲେ ତ ମୁଁ ବି ସେମିତି ଗୋଟେ ଛୋଟ ବେଳର ସ୍ମରଣୀୟ ଘଟଣା କହିବି। ତ ସାଧାରଣତଃ ରବିବାର ଦିନ ସେତେବେଳେ ଆମେ ଆଉ ଦୂରଦର୍ଶନ ଦେଖିବା ପାଇଁ ଯାଉ ଦୂରଦର୍ଶନରେ ଯୋଉ ଚଳଚ୍ଚିତ୍ର ହୁଏ। ଅପରାହ୍ନ ଚାରି ଘଟିକାରେ ଆଉ-ଉ-ଉ ଡିଡି ୱାନ୍। ଚ୍ୟାନଲେରେ। ଆମେ ସବୁ ଦେଖିବା ପାଇଁ ଯାଉ ଭାଇ ଭଉଣୀ। କିନ୍ତୁ ବାପା ପ୍ରାୟତଃ ପାଞ୍ଚଟା ଛଅଟା ବେଳକୁ ସିଏ ଯୋଉ ବ୍ୟବସାୟ କରିବା ପାଇଁ ଯାଇଥାନ୍ତି ଫେରନ୍ତି। ତାଙ୍କ ପୂର୍ବରୁ ପୂର୍ବରୁ ଫେରି ଆସିବାର ଥାଏ । । । କାମ ଟିକେ ମାକୁ ଛାଡି ତମେ ସବୁ ଯାଇଛ ସେ ରାଗାରାଗି କରନ୍ତି।
ହଁ।
ଦିନେ କଣ ହେଇ ଚି ଆମେ ଆଉ-ଉ-ଉ। ଭାଇ ଭଉଣୀ ପଳେଇଛୁ ଜଣଙ୍କ ଘରକୁ ଦୂରଦର୍ଶନ ଦେଖି ସେ ପାଇଁ କି ଭଲ ଫିଲ୍ମ। ସାଧାରଣତଃ ଫିଲ୍ମ ର ଶେଷ ଦୃଶ୍ୟରେ ଯେତିକି ଆସୁଥାଏ ପାଖେଇ ପାଖି ସେତିକ ଗୁଟେ ମୋର ଆ ଆସଣ କଣ ହେଇଛି କଣ ହଉଛି ଟି ଦେ ଆଚ୍ଛା ଏମିତି ହେଇକି ସମୟ ଟିକେ ବିଗିଡି ଯାଇଥାଏ ଆଉ-ଉ-ଉ। ତଥାପି ଶେଷ ପର୍ଯ୍ୟନ୍ତ ଆଉ ଦେଖି ଖିପାରିଲୁନି ଆ ମନରେ ଭୟ ଏଣୁ ବାହୁଆ ଆସିକି ଯେତେବେଳେ ଆଣ୍ଡ ଦୁଆରେ ମୁଁ ପହଞ୍ଚିଲି ମୁଁ ଜାଣିଗଲି ଯେ ବାପା ଆସି ସାରିଲେଣି।
ହୁଁ। ଆଚ୍ଛା।
ଓ ଆଉ କଣ ଗୋଟେ କରିବା ପାଇଁ ପଡିବ ଉମ ଆଉ ପଦେ ମିଛ ନ କହିଲେ ଆ ମାଡ ବାଜିବ ଏଣୁ ମୁଁ ଗଲି। ଚୁ ବାପା ପ ପଚାରିଲେ କୁଆଡେ ଯାଇଥିଲୁ ମୁଁ କହିଲି ଆଜି ପରା ସାରଙ୍କୁ ଡାକିଲେ ଛୁଟି ଦିନରେ ସାର୍ ଟିକେ ଡାକିଲେ ସ୍କୁଲ କୁ ଆଉ ଆଉ-ଉ-ଉ ପୂଜା ପାଖେଇ ଆସିଲାଣି ତ ତେଣୁକି ଟିକେ ସ୍କୁଲ କଣ ସଜାଡ଼ିବେ ଇଏ କରିବା ସେଇ ବାବଦରେ ଆଉ ମିଟିଙ୍ଗ ପାଇଁ ଡାକିଥି ତେଣୁ ମୁ ଯାଇଥିଲି ଆଉ ହଁ ଡାକିଥିଲେ ଆଉ। ରେଡୁ ବାପା କହିଲେ ସତ ସତ କହୁଛୁ ତ ମୁଁ କହିଲି ହଁ ସତ ସତ କହୁଛି ସେ
ଆପଣଙ୍କ ଭଉଣୀ ଭଉଣୀ ପାଖରେ ଥିଲେ ହଁ।
ସିଏ ପ୍ରବେଶ କରିନି ସିଏ ବି ଆସୁଛି ଯେ ଆଉ ଡରି ଡରି ପ୍ରବେଶ କରି ନାହିଁ। ତାରେ ଆଉ ତାପରେ ମୁଁ କହିକି ପାରି ତାପରେ ଗୋଡ ହାତ ଧୋଇବା ପାଇଁ ଯାଇଛି ତାପରେ ଭଉଣୀ ଆସିକି ପହଞ୍ଚିଲେ। ବାପା ତାକୁ ପଚାରିଲେ ସେ ହେଲେ ତାର ସତ କହିଲା କି ମୁଁ ଆଉ ଆଉ ରଶ୍ମି କୁଆଡେ ମୁଁ ତାକୁ ଶିଖେଇଥିଲି ନା। ସେଇଠୁ ସେ ଚାଲିଲା ହଉ କହିଲା କାଇଁ ସିଏ ତ ଦେଖୁଥିଲା ଆଉ ସାଙ୍ଗକ ଦେଖୁଥିଲୁ ଆଉ। ସତ କହି ପରେ ହେଇରା ମୁଁ ଆସିଲି ବାପା କହିଲେ ତୁ ତୋର ଆଜି ମିଛ କହିଲୁ। ମୁଁ କହିଲି କଣ ମିଛ କହିଲି? ଆଉ ନା ତୁ ସ୍କୁଲ ଯାଇଥିଲୁ ବୋଲି କହିଲୁ ଦେଖିଲା ବେଳେ ଚଳଚିତ୍ର ଦେଖିବା ପାଇଁ ଯାଇଥିଲୁ ଆଉ। ବେଳେ ମୁଁ କହିଲି ନାଇଁ ମୁଁ ମିଛ କହୁନାହିଁ। ଏଇ ଘଟଣାଟା ଆଗ ଘଟିଥିଲା। ମୁଁ ଆଉ ଥରେ କା କାହାଣୀ ଷ୍ଟାର୍ଟ କଲି ମୁଁ କହିଲି ଏଇଟା ଆଗ ଘଟିଥିଲା ମୁଁ ଆଗ ସ୍କୁଲ କୁ ଯାଇଥିଲି ତାପରେ ଫେରିଲା ବେଳେ ଆସିଲା ବେଳେ ଟିକେ ଦେଖିବା ପାଇଁ ପଶିଗଲି ଆଉ ମୁଁ ବେଶୀ ସମୟ ଦେଖି ନାହିଁ ହେଲା ତ ମୋ ଦିଦି ଏଇଟା କିନ୍ତୁ ସବୁଦିନେ ତ ସମାନ ଯାଏନି। ବୁଝିନା। ଆଉ ଆଗାମୀ ସେଇ କଥାଟା ମୋର ଆଜି। ଆଜି ବି ମନେ ଅଛି ଯେ ମିଛ କହିଦେଲି ବାପାଙ୍କ ଆଗରେ ମିଛ କହିବାର ମୋର ନଥିଲା ମିଛ କହିକି ସିନା ପାରେଇ ଗଲି କିନ୍ତୁ ସବୁଦିନ ପାଇଁ ସିଏ ମ ମତେ ଏତେ ଗୋଟେ ମନରେ ଘାତ ତ ଦେଇ ଚାଲିଲା। ଏଇଟା ଥିଲା ମୋ ପିଲା ଦିନର ଗୋ ଟେ ଘ ଘଟଣା ଆଜି ପର୍ଯ୍ୟ ତ ମନେ ଅଛି। ଠି ପିଲାଦିନର କାହାଣୀ ବଡ଼ ଆକର୍ଷଣୀୟ ନାଇକି ଆଜ୍ଞା। ଆପଣ କେଉଁ ଖେଳକୁ ବେଶୀ ପ୍ରାଧାନ୍ୟ ଦଉ ଥିଲେ।
ଉଁମ-ମ-ମ ପିଲାଦିନେ ଆମେ ତ ଲୁଚକାଳି କି ବେଶୀ ଖେଳୁ। ଆଉ-ଉ-ଉ ତାପରେ ଟି କିଏ-ଏ-ଏ ଯେତେବେଳେ ବଡ ହେଲୁ-ଲୁ-ଲୁ ଦଶ ଏଗାର ବର୍ଷ ହଁ ଦଶ ଏଗାର ବର୍ଷ ହେଲା ପରେ ଆଁ କ୍ରିକେଟ ଖେଳିବା ଟା ଚାଲିଲା ହଉ କଣ୍ଟିନ୍ୟୁ ରହିଲା ଆଉ।
ହଁ-ଅ-ଅ ଆଉ ଥରେ କ୍ରିକେଟ ଖେଳରେ ମାତିଗଲା ମାନେ ତ ସେ ଚାଲିବ ଆଜ୍ଞା ଆଉ ସିଏ ଗୋଟେ ଏମିତି ଖେଳ ଆପଣଙ୍କୁ-କୁ-କୁ ମାନେ କୋଉ ବିଭାଗ ଟା ବେଶୀ ଭଲ ହଉଥିଲା ବୋଲି ଲାଗୁଥିଲା।
କୋଡ ରେ କ୍ରିକେଟ ରେ।
କ୍ରିକେଟରେ।
କ୍ରିକେଟରେ ବ୍ୟାଟିଙ୍ଗ ଭଲ ହୁଏ ଆଉ।
ବ୍ୟାଟିଙ୍ଗ ଭଲ ହଉଥିଲା ନାଇକି ଆଜ୍ଞା। ତଥାପି କେତେ ନମ୍ବରରେ ଆପଣ ବ୍ୟାଟି ଵ୍ୟାଟିଙ୍ଗ କରିବାକୁ ଯାଆନ୍ତି।
ମୁଁ ଓପନିଙ୍ଗ ଯାଏ।
ଓପନିଙ୍ଗ ନାଇକିି ୱା। ଓପନର ଵ୍ୟାଟ୍ସମ୍ୟାନ୍। ହଁ ଏମିତି ଗୋଟେ-ଟେ-ଟେ ସ୍ମରଣୀୟ ଘଟଣା କୁହନ୍ତୁ କି ଆପଣ ଓପନର ଯାଇଛନ୍ତି। ଆଉ ବୋଲର ର ଫାର୍ଷ୍ଟ ବଲ ରେ ଆଉଟ। ଉଟ ଯାଇଛନ୍ତି ବା ଏମିତି ବାଡେଇଛନ୍ତି ଯୋଉଟା କି ଆ ଆପଣଙ୍କର ମ୍ୟାଚ ର ଦିଗ ବଦଳି ଦେଇଛି ସେମିତି କିଛି ମନେ ଅଛି କି।
ହଁ-ଅ-ଅ ମୁଁ ସବୁବେଳେ ଓପନିଙ୍ଗ ଯାଏ ଓପନିଙ୍ଗ ରେ ଭଲ ଖେଳେ ଗୋଟେ ଗୋଟେ। ଏଥର ମୋତେ-ତେ-ତେ ଟିମ ରେ ଆମର ମ୍ୟାଚ୍ ଥିଲା ମ୍ୟାଚ୍ ମତେ ଆଉ ଓପନିଙ୍ଗ ପଠ ଠେଲେନି। ମତେ-ତେ-ତେ ଫିର ଡାଉନରେ ପଠେଇଲେ।
ଆଚ୍ଛା।
ସେତେବେଳକୁ-କୁ-କୁ ୱିକେଟ ଆମର ଦଶ ରେ ପାଞ୍ଚଟା ୱିକେଟେ।
ହୁଁ ହୁଁ ହୁଁ ଆଚ୍ଛା।
ହଁ ରନ୍ ଦରକାର ଥିଲା ଆ ଅସ୍ ସି ରନ୍ ଦରକାର ଥିଲା ଆଠ ଓଭରରେ। ହଁ ତିନି ଓଭର ଶେଷ ସୁଦ୍ଧା ଆମର ଦଶ ଛ ସ୍କୋର ହେଇଥାଏ ଆଉ ପାଂଶଟା ୱିକେଟ୍ ପଳେଇ ଯାଇଥାଏ।
ଆଜ୍ଞା ଆଜ୍ଞା।
ଚାରିଟା ୱିକେଟ୍ ପଳେଇ ମୁଁ ପାଞ୍ଚ ନମ୍ବର ବ୍ୟାଟ୍ସମ୍ୟାନ୍ ଯାଇଥାଏ। ଜ ହଁ ସେଇଠୁ ଫିଫ୍ଟି କଲି ହାଫ୍ ସେଚୁରୀଟେ
ଆଜ୍ଞା।
ମୁଁ ହାଫ୍ ସେଞ୍ଚୁରୀ କରି ଆଉଟ୍ ହେଲି ତାପରେ ମୁଁ ଆଉଟ୍ ହେଲା ଅଳୁକୁ ଅ ଛଅ ନମ୍ବର ଓଭର ଚାଲିଥାଏ। ତିନି ଓଭରରେ ମୁଁ ପଚାଶ ବାଡ଼େଇକି ଆସିଲି। ସେଇଟା ମୋର ସ୍ମରଣୀୟ ଦିନ। ତାପରେ ମୁଁ ଆଉଟ୍ ହେଇଗଲି। ତାପରେ ଅଲଗା ପ୍ଲେୟାର ଗଲେ ସିଏ ଜିତେଇ ଦେଇ ଆସିଲେ। ମାନେ ଫିପଥ ଡାଉନ ଯାଇକିରି ପଚାଶ ଫିପଥ ହଁ। ଫିପଥ ଡାଉନ୍ ଯାଇଁ କିରି ବି ମୋ ୱିନିଙ୍ଗ୍ ବ୍ୟାଟ୍ସମ୍ୟାନ୍ ଯାଏ। ଉଁ ବ୍ୟା ଟିଂ କରେ କିନ୍ତୁ ଫିପଥ ଡାଉନ୍ ଯାଇଁକିରି ବି ମୁଁ ଉଁ ହାପ୍ ସେଞ୍ଚୁରୀ ବାଡ଼େ ହଁ। ପଲାଟା ଭାରି ହେଲା ହେଦିନ।
ଆମେ କହିପାରିବା ଯେ ଆପଣଙ୍କ ପାଇଁ ହିଁ
ହଁ।। ଟିମ୍ ଟା ଜିତିଲା। ଆପଣଙ୍କ ଟେଣ୍ଟେ ଆ ଆପଣଙ୍କ ଟିକେ ନେଟୱାର୍କ ଟିକେ ଅ ପଡାଉନ ହୋଉଚି
ହୁଁ।
ହଁ ଆପଣଙ୍କ ନେଟୱାର୍କ ଟିକେ ଅ ପଡାଉନ୍ ହୋଉଚି ହାଲୋ।
ଏବେ ଏବେ ଶୁଭିଲା ତ?
ହଁ ଏବେ ଶୁଭିଲା। ଏବେ ଶୁଭୁଚି ଯେ ଟିକେ ଟିକେ ଅପଡାଉନ ହୋଉଚି ମଝିରେ ମଝିରେ ଆଉ।
ଏବେ ଏବେ ଦେଖନ୍ତୁ ନାଁ। ଏବେ ମୁଚ୍ ହାଲୋ। ହାଲୋ। ହ୍ୟାଲୋ ଭାଇ ଲୋକାଲ ଡ୍ରାଇଭର ମାନେ କଣ ଟିକେ ଦେଖ ହାଲୋ ହାଲୋ ହ୍ୟାଲୋ।